ହାଲୋ।
ହାଲୋ।
ହଁ କୁହନ୍ତୁ?
କଣ କରୁଛନ୍ତି?
ମୁଁ ଏନେ ଖାଇପିଇ ଉଁ ଭାତ ଖାଇକି ମେଡିସିନ ଗୋଟେ ଦିଟା ମେଡିସିନ ଖାଇଲି। ଜର ମେଡ଼ିସିନ ଆଉ ଖାସ ମେଡ଼ିସିନ ଖାଇଲି। ଏଠି ବସିଥିଲି ଆଉ।
ଆଉ। ଖାସଟା ବ କମିଲାଣି।
ତମର ଖାଇବା ପିଇବା ସଇଲାଣି?
ହଁ ଆମର ଏବେ ଖାଇବା ପିଇବା ସଇଲା।
ଆଉ ବାସନ କଣ ମାଜୁଛନ୍ତି ନା କଣ?
ନାଇଁ ବାସନ ମଜା ମଜି ସବୁ ସରିକି ସରିଲାଣି। ବାସନ ସରି ଏଇ ଘଡ ଘଡ ଫଡ ଫଡ ଟିକେ ହଉଛି ବୋଲି ସେତେବେଳୁ ଆମର ବର୍ଷା ଲାଗ ଗିକି ରହିଛି ଆସିକି ଦି ଘଣ୍ଟା ହେଲା। ଫିରି ଫିରି ଫିରି ଫିରି ବର୍ଷା ଲାଗି ରହିଛି।
ଆମର ଇଆଡେ ବର୍ଷା ଫର୍ଷା କିଛି ନାହିଁ।
ଆମର ଦି ଘଣ୍ଟା ହେଲା ବର୍ଷା ଲାଗି ରହିଛି। ନା ଲୁଗା ପଟା ଶୁଖେଇ ହଉଛି ନା ଲୁଗାପଟା ହକାଳି ହଉଚି କୁଆଡେ ନେଇକି ସୁକେଇବ। ଆ ଭିତରେ ମଝିରେ ମଝିରେ ଥରେ ଘର ଘର ଘର ଘର ଘର ହଉଛି। ଆଉ ପଥମ ଖାସଟା ବନ୍ଦ ହେଇନି କି?
କଣ କହିଲ?
କହିଲି ଖାସ ଟା ବନ୍ଦ ହେଇନି?
ନାଇଁ ଔଷଧ ଖାଉଛି ଧୀରେ ଧୀରେ ବନ୍ଦ ହବ ଆଉ। ଆଉ ଉଁ। ଆଉ ତମର ହଉଚି ଉଁ ରଜ ଏବର୍ ରଜ ବେଳକୁ ତମର କୁଆଡ଼େ ଯାଇଥିଲ କି?
ନାଇଁ ଏ ବର୍ଷ ରଜ ବେଳକୁ ବଡ଼ ଯୋଉ ଝିଅକୁ ବାହାଘର କରିଥିଲି ତାର ଛୁଆ ପୁଅଟେ ହେଲା ତ ନାଁ ଯାଇ ପାରିଲିନି କୁଆଡ଼େ ଆଉ। ଏଇସନ ରଜ ଆମର ହେତେ ଭଲ ହେଇନି।
କଣ କହିଲ?
ମୁଁ କହିଲି ଏ ବର୍ଷ ରଜ ବି ଆମେ ହେତେ ଭଲକିରି କରିପାରିଲୁନି ଛୋଟ ଛୁଆ। ଛାଡ଼ ସେ ମେଡିକାଲ ରେ ଥିଲା ତାକୁ ନବା ଆଣିବା କରିବା ଖାଇବା ତା ପେଇଁ
ଉୁଁ ପୁଅଟିକି କେତେ ଦିନି ହେଲାଣି?
ପୁଅ ଟିକି ଆଜି ହେଲା ତିରିଶ ଆଜି ହେଲା ମାସ।
ଉଁ ହୁଁ। ଆଉ ଉ ଝିଅଟି ଏଇଠି ଅଛି ବୋଧେ।
ହଁ ସେଠି। ଆଚ୍ଛା ଏଇଟା ଆରି ଶାଶୁ ଘରକୁ ପଲନି ତାପରେ ଆଣିଛି ଏଠିକି। ଛୋଟ ଛୁଆ ଟା ତ ଦିଟା ଛୁଆ ଆଉ କଣ କରିପାରିବ ସେଠି କିଛି ତ କରିପାରିବନି। ଆଉ ସବୁ ଘର ପରେ ଆସିଲେ ଆଉ।
ଆଉ ଆଉ କଣ ତମ ଆଡ଼େ ଅଷ୍ଟମୀ ହୁଏ। ଅଷ୍ଟମୀ ତମ ଆଡ଼େ ଅଷ୍ଟମୀ ହୁଏ।
ଆମ ଆଡ଼େ ଅଷ୍ଟମୀ ଭଲ କରି ହୁଏ। ଅଷ୍ଟମୀରେ ସମସ୍ତ ଲୋକ
ଅଷ୍ଟ ଅଷ୍ଟମୀରେ କଣ ହୁଏ?
ଅଷ୍ଟମୀ ବଡ଼ ଝିଅ ମାନେ ସଜ ହୁଅନ୍ତି। ତାଙ୍କ ବନ୍ଦାବଣା କରାଯାଏ। ଆଉ ନୂଆ ଡ୍ରେସ୍ ପିନ୍ଧନ୍ତି ମନ୍ଦିର ଯାଆନ୍ତି ଦର୍ଶନ କରି।
ଆଉ କଣ ପିଠାପଣା ହୁଏ?
ଅଷ୍ଟମୀରେ ଏମିତି ହୁଏ।
ଏଣ୍ଡୁରି କେମିତି ହୁଏ? ବାସନ ବାସନ ଘାଡୁ ଘାଡୁ କରୁଛ କଣ ପାଇଁ?
ନାଇଁ ନାଇଁ ନାଇଁ ନାଇଁ ହାତଟା ଟିକେ ବାଜିଗଲା। ହାତଟା ବାଜିଗଲା, ବାସନରେ ପୁଣି କିଛି ନୁହଁ ହାତଟା ଟିକେ ବାଜିଗଲା।
ଏ ଏଣ୍ଡୁରି ପିଠା ଏଣ୍ଡୁରି ପିଠା କେମିତି ହୁଏ?
ଏଣ୍ଡୁରି ପିଠା ହୁଏ। ଆଗ ଉ ଚାଉଳକୁ ବତୁରାଇ ଦେଇଥିବ ତାକୁ ମେସିିନରେ ତ ପିସେଇ ଦେଇଥିବ ଚୁନା ହେଲା ପରେ ଗୁଣ୍ଡ ହେଲା ପରେ ସଲେଇଦେବ, ତାକୁ ରଖିଦେଇଥିବ ତାପରେ ବିରିିକି ହଁ କିଣା ବିିରି ଆଜିକାଲି ତ କିଣା ବିିରି ମିଳୁଛି ସେ ଚୋପା ଛଡ଼ା ବିରି। ତାକୁ ଛଡ଼େଇ ଦେଇକି। ଛ ଆଉ ଚୋପା ତ ନାହିଁ ତାକୁ ବତୁରାଇ ଦେଇକି ବାଟି ଦେଇକି ଫେଣିକି ବିରିକି ଅଧିକ କୁ ଚାଉଳ କମ୍। ଦେଇକି ମୁହା ପିଠା ଟା ହୁଏ ଏ ମ ପିଠା ଟା ହୁଏ ଆଉ ତା ସହିତ ହଳଦୀ ପତ୍ରରେ ତାକୁ ଏମିତି ଏମିତି ଥାପୁଡ଼ାଇ ଦେଇକି ଆଉ।
ଠାକୁରଙ୍କୁ ପରରୁୁଆଁ କର?
ହଁ ମୁଁ ତ ଫାଷ୍ଟ
ଠାକୁର ପରରୁଆ ହୁଅନ୍ତି?
ଆଗ ଫାଷ୍ଟ ଲକ୍ଷ୍ମୀ ଗାଧେଇ ପାଧେଇକି ତାଙ୍କ ନୂଆ ଲୁଗାପଟା ପିନ୍ଧେଇକି ତାପରେ ଯାଇକି ହୁଁ ମଣିଷ ହୁଅନ୍ତି, ଆଗ ଲକ୍ଷ୍ମୀ ଠାକୁରାଣୀ ହୁଅନ୍ତି।
ଆଉ ମତେ କଣ ପଚାରନ୍ତୁ।
ଆଉ ତମ ବାାରରେ ସବୁ କଣ ଫସଲ କରିଛନ୍ତି?
ଆମ ବାଡିରେ ହେଇଛି ଜହ୍ନି ବାଇଗଣ, ଭେଣ୍ଡି ଆଉ ବୋଇତି କଖାରୁ ଗଛ ଲଗେଇଛି ଫୁଲ ଫୁଟିଲାଣି ଫଳ ହେଇନି। ଆଉ ବରୁଗୁଡି ଗଛ ଦି ଗଛ ଲଗେଇଛି ଯେ ବରୁଗୁଡିରେ ଗଛ ଆଜି ବରୁଗୁଡି ତୋଳିକି ଆଣିଛି ଆଉ ଉୁଁ ଆମ୍ବ ଗଛ ଅଛି। ଲେମ୍ବୁ ଗଛ ଅଛି। ଆମର ବି ଆମ୍ବ ବିକ୍ରି ହୁଏ। ଲେମ୍ବୁ ବି ବିକ୍ରି ହୁଏ। ଆଉ ଲଙ୍କା ଗଛ ଲଗେଇଛି। ଆଉ ହ ଏଇ ଏଇ ଶାଗ ଶାଗ ତ ଦି ତିନି ପ୍ରକାର। ଅ ମ ଖଡା ଶାଗ ନେଉଟିଆ ଶାଗ। କୋଶଳା ଶାଗ ଏମିତି ସବୁ ମଞ୍ଜି ଆଣିକି ଖଣ୍ଡେ ଖଣ୍ଡେ ଲଗେଇଦିଏ ଯେ ଆମେ ସେଇଥିରୁ ଯାହା ଖାଉ ଆଉ ଯଦି ଅଧିକ ହେଲା ଆମେ ବିକି ଦଉ ଆଉ।
ମ ଭା ତମର ବଡ ବାରି ବୋଧେ?
ହଁ ଆମର ବହୁତ୍ ବଡ ଆମେ ଗାଁ ମଫସଲ ଜାଗା ତ ଗାଁ ରେ ତେଣୁ ବାଡି ଏମ ଭ‌ ବଡ ବାଡିଟି ଅଛି ଆଉ।
ଆଉ ଉଁ।
ଆମେ ସେଇ ପନିପରିବା ବିକିକି କଣ କହିଲ?
ମୁଁ କହଲିି ବାରିରେ ବଡ ବାରି ପୋଖରୀ ଫୋଖରୀ କରି ହୁଏ ଆଉ। କଣ କରି ହବ ନା ନାଇଁ?
ନାଇଁ ପୋଖରୀ ହବନି ଆମର ପିଲାପିଲି ଅଛନ୍ତି ପୋଖରୀ ବାରି ଭିତରେ ପୋ ପୋଖରୀ କଲେ ଏ ପିଲାମାନେ ଅସୁବିଧା କୁଅ ଟେ କରିଚୁ। କୂଅ ଟେ କରିଚୁ ସେଇ କୂଅରେ କୂଅରେ ଏଇ ଯୋଉ ନଳକୂଅ ନଳକୂଅ ବସେଇ ଦେଇଚୁ। ଅ ମ ହୁଁ ସେଇଥିରେ ପାଣି ଆଣୁଚୁ ଉଁ ଉଁ କୁଅ କୁ ବର୍ଷକୁ ଦିଥର ପରିଷ୍କାର କରୁଚୁ କାରଣ ଅ ମ ପବନ ଫବନ ହେଲେ ବାହା ରର ଅଳିଆ ଫଳିଆ ସେ କୂଅରେ ଆସିକି ପତ୍ର ଫତ୍ର ପଡିବ ପତ୍ର ପଡ଼ିଲେ ଉଁ। ପାଣି ଟା ଖରାପ୍ ହେଇଯିବ ନୀଳ ହେଇଯିବ ପିଇବାକୁ ବି ଗନ୍ଧେଇବ। ଆଉ ସେଥିପାଇଁ ଇ ଉଁ ଏଇଟାକୁ ଉଁ। କୁ କୁ ପରିଷ୍କାର କରିଦଉ ତା ଉପରେ ଗୋଟେ କୂଅ ଉପରେ ଗୋଟେ ଜାଲି ପ କେଇ ଦଉ।
ହଁ
ଜାଲି ପକେଇ ଦେଲେ ଏମ ପତ୍ର ଫତ୍ର ଆଉ ପଡିବନି ପାଣି ଟା ଖରାପ୍ ହବନି। କିନ୍ତୁ ଯାହାହେଲେ ବର୍ଷକୁ ଦିଥର ପାଣିଟା ପୁଅ ଟା ନାଁ ଅ ଫାଙ୍କା ଜାଗା। ତେଣୁ ସଫା ହୁଏ।
ହେଲେ ସେ କୂଅରୁ ପାଣି ପିଅନ୍ତି? ନାଇଁ ଆମର ବୋରିଙ୍ଗି ଅଛି କୁଅ ନାହିଁ। ବୋରି ଆମେ ଏଠି ରହିଛୁ ପନ୍ଦର ଷୋଳ ଘର। ତେଣୁ ଆମେ ଏଠି ବୋରେଇ। ମାଉସୀ।
ତମୁକୁ ଖରା ଦିନେ ପାଣି ଠିକ୍ ହୁଏ?
ଖରା ଦିନେ ସପିସେଣ୍ଟ ହଁ ସପିସିଣ୍ଟ ପୁରା ପାଣି। ପାଣିର ଅଭାବ ନାହିଁ ଏଠି। ପାଣି ଏଠି ସଟକଟ ନାହିଁ ପାଣି ଦିଟା ବୋରିଙ୍ଗି କରାହେଇଛି ନାଁ? କାରଣ ପାଣି ଫାଣିରେ ଅସୁବିଧା କୌଣସି ନାହିଁ ଏଠି।
ଆଉ? ତମେ ମ ପର୍ବ ପର୍ବାଣୀରେ ସେଇଟା ତମ ଯୋଉଠି ରହିଛ ସେଇଟା ତମ ଘ ନିଜ ଘର? ନାଁ ଉଁ ଘର ଅ ଅନ୍ୟ କାହା ଘରେ ରହିଚ?
ନାଇଁ ଅନ୍ୟ କହା ଘରେ ର ନିଜ ଘର ନୁହେଁ। ଅନ୍ୟ କ ଅନ୍ୟ କୋଉଠି ରହିଛୁ
ଓଁ ହଁ ଆଉ ତ ଓଷା ବାର ହେଲେ ତମ ଓଷା ବାର ହେଲେ ତମ ଘରକୁ ଆସ।
ହଁ ହଁ ମୁଁ ଗାଁକୁ ଯାଇକି ଟିକେ ବୁଲିକି ଦି ଚାରି ଦିନରେ ରହିକି ପଳେଇ ଆସୁ ଆଉ।
ତମର ଶାଶୁ ଶ୍ୱଶୁର ଥିବେ।
ତମ ଶାଶୁ ଶ୍ୱଶୁର ତ ଭଲ ଅଛନ୍ତି। ହଁ ଆମ ଶାଶୁ ଅଛନ୍ତି ଶଶୁର ଅଛନ୍ତି ଯାଆ ଅଛି। ଆଉ ଗୋଟେ ପୁଅଟା ଅଛି ଆ ଶାଶୁର ଶଶୁର ବି ଭଲ ଅଛନ୍ତି। ଚଲାବୁଲା କରୁଛନ୍ତି ଶାଶୁ ବି ସବୁ କାମ କରି କରିପାରୁଛନ୍ତି।
ଆଉ ଶାଶୁ ଶଶୁର ବୁଲି ଆସନ୍ତି ତମ ପାଖକୁ ଆସନ୍ତି।
ହଁ ହଁ ଶ୍ୱଶୁରଙ୍କ ଦେହ ଖରାପ ଥିଲା। ଏଠି ଆସି ଚାରି ମାସେ ମେଡିକାଲରେ ପଡିଥିଲେ। ଶାଶୁଙ୍କ ଦେହ ଖରାପ ପାଇଁ ପ୍ରତି ମାସରେ ଆସୁଛନ୍ତି ତାଙ୍କୁ ଦେଖେଇକି ନେଇକି। ଫୁଣି ଭଲ ଛାଡୁଛି। କଣ କରିବା?
ଆଉ। ତାଙ୍କର ଭରଣ ପୋଷଣ ତମେ ଦଉଥିବ ଆଉ।
ହଁ ତାଙ୍କ ଭରଣ ପୋଷଣ ତାଙ୍କର ସବୁ ମେଡିସିନ ସବୁ ଜିନିଷ। ଖାଇବା ପିଇବା ପିନ୍ଧିବା ଲଗେଇବା ତାଙ୍କ ସେବା ସବୁ। ହଁ ସବୁ କାମ ଆମକୁ କରିବାକୁ ପଡୁଛି। ମୁଁ ମଝିରେ ମଝିରେ ଯାଇକି ବି ଦେଖିଲୁ ଆଉ।
ହଁ ମୁଁ ରହିଲି ଉ ସମୟ ହେଇଗଲାଣି ତ ରହିଲି।